ହ୍ୟାଲୋ। ହାଲୋ। ତୁ କଁ ହାଲୋ। ହାଲୋ।
ହାଲୋ।
ହଁ ସାଙ୍ଗ କେମତି ଅଛ?
ହାଲୋ।
ହାଲୋ। କଣ କରୁଥ କେମ୍ ହଁ ମୁଁ କହିଲି କଣ କରୁଚ କେତି ଅଛ?
ବସିଚି ଭଲ ଅଛି। ତମେ କେମିତି ଅଛ?
ହଁ ଭଲ ଅଛି ଆଉ। ଜାଣିଚ ନାଁ ଆଜି ସଖାଳୁ ମୁଁ ପାର୍କକୁ ଆସିଥିଲି। ସେଠାରେ ବହୁତ ସଫା ସୁତୁରା ପରିବେଶ ଅଛି। ଗଛ ଉଡ଼ାକ ସବୁଜ ଦେଖ୍
ଓହୋ ତାର ହୁଁ।
ଏଇ ଖାଇଥିଲି ଏଇ ସନ୍ଧ୍ୟାବେଳେ ପାସ୍ତା ବନେଇକି ଖାଇଥିଲି ଆଉ।
ଅ ଆଉ ରଜ କେମିତି ସେଲିବ୍ରେଟ୍ କଲ?
ଇ ସ ହୁଁ ଯେମିତି କରେ ସ କରା ହୁଏ ଆଉ ସଖାଳୁ ଉଠି ଗାଧେଇ ପାଧେଇକି ନୂଆ ଡ୍ରେସ ପିନ୍ଧିକି ପିଠା ପଣା ଖାଇ ଠାକୁରକୁ ଉଁ ମନ୍ଦିର ଫନ୍ଦିର ବୁଲାବୁଲି କରି ହେମିତି ଭାବରେ ରଜ କଟିଲା ଆଉ।
ହଁ ଏଥର ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଭଲ ଅଛନ୍ତି। ତମ ଘରେ ସବୁ ଭଲ ଅଛନ୍ତି ନାଁ?
ହଁ।
ଆଉ ହଁ ମୁଁ କହୁଥିଲି ନାଁ ତମକୁ ଆଜି ସଖାଳୁ ମୁଁ ପାର୍କକୁ ଯାଇଥିଲି। ଏ ଆଉ ତ ସେଇଠାରେ ଦେଖିଲି କି ବହୁ ସଫା ସୁୁତୁରା ପରିବେଶ ଥିଲା ଗଛ ଉଡ଼ାକ ସବୁ ସଉ ସବୁଜ ଦେଖା ହଉଥୁଲା ଆଉ ପ କ୍ଷୀମାନଙ୍କର ଶବ୍ଦ ମଧ୍ୟ ବହୁ ସୁନ୍ଦର ଲାଗୁଥିଲା।
ହେଅ ମୁଁ ମୁଁ ଭା ଭାବୁଚି ଯଦି ପ୍ରତ୍ୟେକ ଲୋକ ନିଜ ଘର ଏବଂ ଘର ଆଖପାଖକୁ ସଫା ରଖନ୍ତି ତାହେଲେ ସମଗ୍ର ସହର ବଦଳେଇ ଯିବ।
ଠିକ୍ କହିଲ ବ ବଡ଼ ପରିବର୍ତ୍ତନ ହବ ସବୁବେଳେ ଛୋଟ ଛୋଟ ପଦ କ୍ଷେବରୁ ହିଁ ଆରମ୍ଭ ହୁଏ ବଡ଼ ବଡ଼ ପରିବର୍ତ୍ତନ। ରାସ୍ତାରେ ଅଳିଆ ନ ପକାଇବା ଭଳି ଛୋଟ ଛୋଟ ଅଭ୍ୟାସ ମଧ୍ୟ ବହୁତ ବଡ଼ ପ୍ରଭାବ ପକାଏ।
ହୁଁ ଉଁ ମୋର ଜଣେ ବନ୍ଧୁ ପ୍ରତିଦିନ ସକାଳେ ହାଟି ବା ଚାଲି କୁ ଯାଏ ରାସ୍ତାରେ ପଡ଼ିଥିବା ପ୍ଲାଷ୍ଟିକ୍ ବୋତଲ୍ ଓ କାଗଜ ଉଠାଇ ଡଷ୍ଟବିନ୍ ରେ ପକାଏ। ତାକୁ ଦେଖି ଅନେକ ଲୋକ ମଧ୍ୟ ସେଇ କାମ ଆରମ୍ଭ କରିଛନ୍ତି।
ଏଟା ହଉଚି ସକାରାତ୍ମକ ପ୍ରଭାବ ଭଲ କାମ କେବଳ ନିଜ ପାଇଁ ନୁହେଁ ଅନ୍ୟମାନଙ୍କୁ ମଧ୍ୟ ପ୍ରେରଣା ଦେଇଥାଏନା।
ହଁ। ଆମେ ସବୁବେଳେ ସୁସ୍ଥ ଜୀବନ କଥା କହୁ କିନ୍ତୁ ପରିବେଶ ଓ ସ୍ଵାସ୍ଥ୍ୟ ସମ୍ପର୍କକୁ ଅନେକ ଲୋକ ବୁଝନ୍ତି ନାହିଁ।
ନିଶ୍ଚୟ ସଫା ପବନ ସଫା ପାଣି ଓ ସବୁଜ ପରିବେଶ ଆମ ଶରୀରକୁ ସୁସ୍ଥ ରଖ ରଖିବାରେ ବହୁତ୍ ସାହାଯ୍ୟ କରେନା।
ହଁ। ମୁଁ ଏବେ ଘରେ ଗୋ ଗୋଟିଏ ଛୋଟ ଗଛ ବଗିଚା କରିଛି। ପ୍ରତିଦିନ ପାଣି ଦଉଚି ସକାଳେ କିଛି ସମୟ ସେଠାରେ ବସି ରହେ।
ବହୁତ୍ ଭଲ କଥା। ଗଛ ମଧ୍ୟରେ କିଛି ସମୟ କାଟିଲେ ମନକୁ ଶାନ୍ତ ମନ ଶାନ୍ତ ହୁଏ। ଓ ଦିନର ଚାପ ମଧ୍ୟ କମିଯାଏ।
ତୁମର କୌଣସି ଭଲ ଅଭ୍ୟାସ ଅଛିକି ଯାହା ପରିବେଶ ପାଇଁ ଉପକାରୀ?
ହଁ ମୁଁ ସବୁବେଳେ ପାଣିର ଅପଚୟ କରେ ନାହିଁ କପଡ଼ାର ବ୍ୟାଗ୍ ବ୍ୟବହାର କରେ ଆଉ ଯେଉଁଠାରେ ସମ୍ଭବ ସେଇଠିକି ଯାଏ।
ଏଇ ଅଭ୍ୟାସ ଗୁଡ଼ିକ ଶୁଣିବାକୁ ଛୋଟ ଲାଗେ। କିନ୍ତୁ ଦୀର୍ଘ ସମୟ ବହୁତ୍ ଲାଭ ଦେଇଥାଏ।
ହଁ। ଠିକ୍ କଥା ଏଇଭଳିଆ ଛୋଟ ଛୋଟ ଅଭ୍ୟାସରେ ଅଭ୍ୟାସ କଲେ ହିଁ ଭଲ ଆଗକୁ ଲାଭ ଦେଇଥାଏ।
ହଁ।
ଠିକ୍ କଥା ଆମେ ଯଦି ପ୍ରତିଦିନ ଗୋଟେ ଭଲ କାମ କରିବା ବର୍ଷ ଶେଷରେ ସେହି କାମର ସଂଖ୍ୟା ତିନିଶ ପଅଷଠି ହେଇଯିବ।
ହଁ ଠିକ୍। ମତେ ଲାଗେ ଯେ ସ୍କୁଲ ଏବଂ କଲେଜରେ ମଧ୍ୟ ପରିବେଶ ସଚେତନ ଉପରେ ଅଧିକ କାର୍ଯ୍ୟକମ ହେବା ଦରକାର୍।
ନିଶ୍ଚୟ ପିଲାମାନେ ଛୋଟ ବେଳୁ ଭଲ ଅଭ୍ୟାସ ଶିଖିଗଲେ ସେମାନେ ବଡ଼ ବଡ଼ ଦାୟିତ୍ଵ ବା ନାଗରିକା ହେବେ।
ହଁ। ଆଉ ଗୋଟିଏ କଥା ମୋବାଇଲରେ ସମୟ ନଷ୍ଟ କରିବା ବଦଳରେ ଯଦି ଆମେ ଅଧଘଣ୍ଟା ବାଆରେ କାଟିବା କିମ୍ବା ଗଛର ଯତ୍ନ ନେବା ତାହେଲେ ଶରୀର ଓ ମନ ଦୁହେଁ ଭଲ ରହିବ।
ହଁ ପ୍ରକୃତି ସହିତ ସମୟ କାଟିବା ଗୋଟେ ସୁନ୍ଦର ଅଭ୍ୟାସ। ଏହା ଆମକୁ ଧୈର୍ଯ୍ୟ ଶାନ୍ତି ଏବଂ ସକାରାତ୍ମକ ଚିନ୍ତା ଧାରା ଦେଇଥାଏ।
ହଁ ଆଜିଠାରୁ ମୁଁ ନିଷ୍ପତି ନେଲି ପ୍ରତି ସପ୍ତାହରେ ଅତି କମରେ ଗୋଟିଏ ଗଛ ଲଗାଇବା। କିବା ଗୋଟିଏ ଗଛର ଯତ୍ନ ନେବି।
ମୁଁ ମଧ୍ୟ ନିଷ୍ପତି ନେଲିକି ଯେମୋର ପରିବାର ଏବଂ ସାଙ୍ଗ ମାନଙ୍କ ସଫା ପରିବେଶର ମହ ତ୍ୱ ବିଷୟରେ ସଚେତନ କରିବି।
ହଁ। ଆମେ ଦୁଇ ଜଣ ଛୋଟ ଛୋଟ ପ୍ରୟାସ ହୁଏତ ଅନ୍ୟ ମାନଙ୍କୁ ମଧ୍ୟ ଭଲ କାମ କରିବାକୁ ପ୍ରେରଣା ଦେବା।
ହଁ ସେଇଟା ହିଁ ଅସଲ ସଫଳତା ସୁସ୍ଥ ଜୀବନ କେବଳ ଭଲ ଖାଦ୍ୟରେ ଅ ଭଲ ଅଭ୍ୟାସ ଏବଂ ସକାରାତ୍ମକ ଚିନ୍ତାରେ ଗଢ଼ି ଉଠେ।
ହଁ ତାହେଲେ ଆଜିଠାରୁ ଆମର ନୂଆ ସ୍ଲୋଗାନ ନିଜେ ସଫା ରୁହ ପରିବେଶକୁ ସଫା ରଖ ସୁସ୍ଥ ଜୀବନକୁ ଆପଣାଅ।
ବହୁତ୍ ସୁନ୍ଦର କଥା କହିଲ ସାଙ୍ଗ ଏହି ଛୋଟ ବାର୍ତ୍ତା ଯଦି ସମସ୍ ତେ ପାଳନ କରନ୍ତି ତାହେଲେ ଆମ ଚାରିପାଖ ଆହୁରି ସବୁଜ ଓ ସୁନ୍ଦର ସୁସ୍ଥ ହୋଇଯିବନା।
ହଁ ଗାୟତ୍ରୀ ଗତକାଲି ଆମେ ପରିବେଶ ବିଷୟରେ କଥା ହେଉଥିଲୁ। ଆଜି ସକାଳେ ହାଁ ଆତିଆ ବେଳେ ଗୋଟିଏ ଛୋଟ ପିଲାଙ୍କୁ ଦେଖିଲି। ସେ ଚକୋଲେଟ ଖାଇ ସାରି ଆ ଆ ସାରି ରାପକୁୁ ପକେଟରେ ରଖିଦେଲା। ଓ ଡଷ୍ଟବିନ୍ ମିଳିବା ପରେ ପକାଇଲା।
ବା ଓ।
ବହୁତ ଭଲ କଥା ଏହା ଶୁଣି ବହୁତ ଭଲ ଲାଗିଲା ଛୋଟ ବୟସରେ ମଧ୍ୟ ପିଲାର ଭଲ ଅଭ୍ୟାସ ତା ଜଣେ ଦୈ ଦାୟିତ୍ୱବାନ ନାଗରିକ କରିବ।
ହଁ ସେଇ ପିଲାକୁ ଦେଖି ଆଉ ଦୁଇ ଜଣ ପିଲା ମଧ୍ୟ ନିଜ ହାତରେ ଥିବା କାଗଜ ଡଷ୍ଟବିନ ରେ ପକାଇଲେ ଗୋଟେ ଭଲ କାମ କେତେ ଶୀଘ୍ର ଅନ୍ୟମାନଙ୍କୁ ପ୍ରେରଣା ଦେଇପାରେ ସେତେବେଳେ ବୁଝିଲି।
ଠିକ କହିଲ ସାଙ୍ଗ ଆମେ ଯଦି ନିଜେ ନିୟମ ମାନିବା ତାହେଲେ ଅନ୍ୟମାନେ ମଧ୍ୟ ଧୀରେ ଧୀରେ ସେ ସେହି ଅଭ୍ୟାସକୁୁ ଗ୍ରହଣ କରିବେ।
ହଁ। ମୋ ଘରେ ଏବେ ଶୁ ଶୁଖିଲା ଓ ଓଦା ଅଳିଆକୁ ଅଲଗା କରି ରଖାଯାଉଛି ଆରମ୍ଭରେ ଟିକେ କଷ୍ଟ ଲାଗୁଥିଲା କିନ୍ତୁ ଏବେ ଏହା ଦୈନିକ ଅଭ୍ୟାସ ହୋଇଯାଇଛି।
ଏହା ବହୁତ ଭଲ ପଦକ୍ଷେପ ସାଙ୍ଗ ଯଦି ଛୋଟ ଛୋଟ ନିୟମ ଆମର ଜୀବନ କୁ ସୁନ୍ଦର କରିଦିଏ।
ହଁ ତୁମେ ସକାଳେ କଣ କର ସାଙ୍ଗ?
ଏଇ ମୁଁ ସକାଳ ଉଠି ଝରକା ଖୋଲିଦିଏ। ଆଉ ଜାଲି ଯେତିକି ହେଇଥିବ ଅ ଅ ଘର ଘର ଝାଡୁକରେ ଝରକା ଖୋଲିକି ଆଉ ତାଜା ପବନରେ ଗଭୀର ନିଶ୍ୱାସ ନିଏ ଆଉ ତାପରେ ଗଛକୁ ପାଣି ଦିଏ। ଏପରି ଭାବେ ଦିନଟା ସକାରାତ୍ମକ ଭାବରେ
ଆରମ୍ଭ ହୁଏ ଆଉ।
ସତରେ ପ୍ରକୃତି ସହିତ ସମୟ କାଟିଲେ ମନ ଶାନ୍ତ ରହେ। ମୋବାଇଲ୍ ସ୍କ୍ରିନ୍ ଦେଖି ଦିନ ଆରମ୍ଭ କରିବା ଠାରୁ ଏହା ବହୁତ ଭଲ।
ହଁ ଠିକ୍ କଥା ଆଜିକାଲି ତ ଲୋକ ଅନେକ ସମୟରେ ଘର ଭିତରେ କାଟ ଟୁଛନ୍ତି କିନ୍ତୁ ପ୍ରତିଦିନ ଟେକରେ ମ୍ ଟିକେ ବାହାରକୁ ଯାଇ ଚାଲିଲେ କି ସୂର୍ଯ୍ୟ କିରଣ ଓ ସମ୍ପୁଜ ପ ପରିବେଶକୁ ଅନୁଭବ- କରିବା କରିବା ମଧ୍ୟ ଜରୁରୀ।
ମୁଁ ଭାବୁଛି ଆମେ ନିଜ ପଢାରେ ଗୋଟିଏ ସ୍ଵଚ୍ଛତା ଦିବସ ପାଳନ କରିପାରିବା। ସମସ୍ତେ ମିଶି ସଫାସୁତୁରା କରିବା ଓ ଗଛ ଲଗାଇବା।
ବହୁତ ସୁନ୍ଦର ଚିନ୍ତାଧାରା। ପିଲା ଯୁବକ ବୟସ୍କ ସମସ୍ତେ ଏଥିରେ ଭାଗ ନେଲେ ସମାଜର ଭଲ ପରିବର୍ତ୍ତନ ଆସି
ଆଉ ଗୋଟେ କଥା ଯେତେବେଳେ ଆମେ ଘର ସଫା ରଖୁ ଘର ଭିତରେ ରହିବାକୁ ମଧ୍ୟ ଭଲ ଲାଗେ।
ତ ମନକୁ ସ ମଧ୍ୟ ସକରା- ତ୍ମକ, କରେ ଆଉ ଜିନିଷ ଗୁଡିକରେ ଠିକ୍ ଜାଗାରେ ରହିଲେ କାମ କରିବାର ଇଚ୍ଛା ମଧ୍ୟ ବଢିଯାଏ।
ମୁଁ ଏବେ ପ୍ଲାଷ୍ଟିକ ବୋତଲ ବଦଳରେ ଷ୍ଟିଲ୍ ବୋତଲ ବ୍ୟବହାର କରୁଛି। ଏଥିରୁ ପ୍ଲାଷ୍ଟିକ ବ୍ୟବହାର କମିଛି।
ମୋ ମଧ୍ୟ କପଡା ବ୍ୟାଗ ନେଇ ବଜାରକୁ ଯାଉଛି ଏବେ ଏହିପରି ଛୋଟ ଛୋଟ ନିଷ୍ପତ୍ତି ପ୍ର ପୃଥିବୀ ପାଇଁ ବଡଉ
କେବେ କେବେ ଲୋକେ ଭାବନ୍ତି ଯେ ଗୋଟିଏ ଲୋକ କଣ ବଦଳାଇ ପାରିବ?
କିନ୍ତୁ ଇତିହାସ କହେକି ପ୍ରତ୍ୟେକ ବଡ ପରିବର୍ତ୍ତନ ଗୋଟିଏ ଲୋକ ଙ୍କର ଭଲ ଚିନ୍ତାଧାରାରୁ ହିଁ ଆରମ୍ଭ ହୁଏ ତେଣୁ ଆମେ ନିଜ ଠାରୁ ହିଁ ଆରମ୍ଭ କରିବା ଉଚିତ୍।
ହଁ ଠିକ୍ କଥା ଆଜିଠାରୁ ମୁଁ ପ୍ରତିଦିନ ଅତି କମ୍ ରେ- ଦଶ ମିନିଟ୍ ନିଜ ଘର ଆଖପାଖ ସଫା ରଖିବାରେ ଦେବି।
ଆଉ ମୁଁ ମଧ୍ୟ ପ୍ରତିଦିନ ମାସରେ ଗୋଟେ
ହଁ ଯଦି ଆମ ସମସ୍ତେ ସାଙ୍ଗମାନେ ମଧ୍ୟ ଏଇ ଛୋଟ ଛୋଟ ସଂକଳ୍ପ ନେବେ ତାହେଲେ ଆମେ ପରିବେଶ ଆହୁରି ଦେଇ ସବୁଜ ହେବ।
ଠିକ୍ କଥା, ସାଙ୍ଗ ସୁସ୍ଥ ଭଲ ଖା ଖାଦ୍ୟ ନୁହଁ ପରିବେଶ ସଫାର ନିୟମିତ ବ୍ୟାୟାମ କରିବା ପରିମାଣରେ ପାଣି ପିଇବା ହସ ଖୁସିରେ ରହିବା ଭଲ ଚିନ୍ତାଧାରା ମଧ୍ୟ ଜରୁରୀ ଅଟେ।
ଆଜିର କଥାବାର୍ତ୍ତା ମୁଁ ଗୋଟିଏ କଥା ଶିଖିଲି ପ୍ରକୃତିକୁ ଭଲ ଭାବରେ ପାଇବା ମାନେ ନିଜକୁ ଭଲ ପାଇବା।
ଠିକ୍ କଥା ମୁଁ ମଧ୍ୟ ଶୋଇଲି ଶିଖିଲି କି ପ୍ରତିଦିନ ଗୋଟେ ଗୋଟେ ଗୋଟେ ଭଲ ଅଭ୍ୟାସ ଆମ ଜୀବନ ଆଉ ସମାଜ ପରିବେଶକୁୁ ଆହୁରି ସୁନ୍ଦର କରିପାରିବୁ।
ତାହେଲେ ଆମେ ଆଜି ଠାରୁ ଏହିଇ ବାର୍ତା ସମସ୍ତଙ୍କୁ ଦେବା ପରିବେଶ କୁ ସମାନ କର ସଵାସ୍ଥ୍ୟକୁୁ ଯତ୍ନ କରେ ଏବଂ ପ୍ରତିଦିନ ଗୋଟେ ଭଲ କାମ କର।
ନିଶ୍ଚୟ ଏଇଭଳି ଛୋଟ ଛୋଟ ପଦକ୍ଷେପରେ ହିଁ ଆସନ୍ତା କଲିର ସୁନ୍ଦର ପୃଥିବୀ ହେଇ ହଉ ସାଙ୍ଗ ମୁଁ ରଖୁଛି ଏବେ ଫୋନ। ଏ କଥା ହି ଭଲ ଲାଗିଲା ତମ ସହିତ। ବହୁତ କିଛି ଶିଖିବ ବହୁତ କିଛି ଶିଖିବା ପାଇଁ ବି ମିଳିଲା।
ହଁ
ହଉ ରଖୁଛି?
ହଁ